ହ୍ୟାଲୋ
ହ୍ୟାଲୋ।
କଣ କରୁଛୁ
ଏଇ ବସିଛି ତମେ କଣ କରୁଛ।
ଏଇ ମୁଁ ବି ବସିଥିଲି ଆଉ କଣ ଖାଇଛୁ।
ମୁଁ ଖାଇଛି ପଖାଳ ଭାତ। ଆଲୁ ଚକଡ଼ା ତମେ କଣ ଖାଇ କ
ମୁଁ ଖାଇଛି ପିଠା ମଟର ଆଳୁ ତରକାରୀ।
ଆଚଛା ଆଚ୍ଛା।
ଘରେ ସବୁ ଭଲ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ ଶୁଭୁନି କି?
ହଁ ଶୁଭିଲା ବା।
କୁଆଡେ ପଳେଇଥିଲ କି?
ନା ନା ଥିବ ଟିକେ ନେଟୱାର୍କ ପ୍ରୋବ୍ଲେମ ଥିବ ଆଉ।
ତମେ ସକାଳୁ କ ମୁଁ ତ କହିଲି ପଖାଳ ଓ ଆଳୁ ଚକୁୁଡା।
ହଁ ହଁ ଘରେ ସବୁ ଭଲ ନା।
ହଁ ଘରେ ସମସ୍ତେ ଭଲ ତମ ଘରେ ସମସ୍ତେ ଭଲ।
ହଁ ଭଲ କୁଆଡେ କୁଆଡେ ରଜରେ ଯାଇଥିଲେ ବୁଲିବାକୁ।
ମୁଁ ରଜରେ ଯାଇଥିଲି ଯାଜପୁର ଟାଉନ ଯାଇଥିଲି।
ଯାଜପୁର ଟାଉନ କଣ ବିରଜା?
ହଁ ଆମ ଏଇ ବିରଜା ମନ୍ଦିର ଦେଖ ବିରଜା ମାଙ୍କୁ ଦର୍ଶନ କରିବା ପାଇଁ ଯାଇଥିଲି ଆଉ ତମେ ତମେ
ମୁଁ କୁଆଡେ ଯାଇନି ପ୍ରଥମ ରଜ ଘରେ ଥିଲି ସେକେଣ୍ଡ ରଜ ଦ୍ଵିତୀୟ ରଜ ବି ଘରେ ଥିଲି ତୃତ ରଜରେ ଥିଲେ ଖାଲି ଏ ଗଡମଧୁପୁର ଯୋଉ ଜଗନ୍ନାଥ ମନ୍ଦିର ସେଇ ଟିକେ ଯାଇଥିଲି ଆଉ ଟିକେ ରାମରଜ ହଉଛି ସେଠିକି ଯାଇଥିଲି ଯୋକଡିଆରେ।
ସେଆ
ଓହୋ ଗର ମଧୂପରେ କଣ କଣ ସବୁ ଦେଖିଲ
ଗଡମଦପୁରରେ ପାହାଡ ଅଛି ତା ନେଚର ଟା ବହୁତ ଭଲ ହ ସୌନ୍ଦର୍ଯ୍ୟ ବହୁତ ସୁନ୍ଦର ପାହାଡ ସାଇଡ ସାଇଡ ପାହାଡ ଅଛି ଗଛ ଏଇୋ ମାନେ ପୋଖରୀ ଟାଇପ ର ବି ଗୋଟେଛି ତାକୁ ଅ କ୍ରସ୍ କ୍ରସ୍ କରିକି ଯିବ ପୁରା ମ ଭଲ ଜାଗା ଅଛି ସେଠି ଫଟୋ ଫଟୋ ଉଠେଇବା ପାଇଁ ଭଲ ସିନେରୀ ବି ଅଛି ଉଠିବା ପାଇଁ
ଓ ପାହାଡ ଯାଗ ଗଡା ଭଲ ଲାଗେ ନ କି
ହୁଁ ଦେଖିବା ପାଇଁ ବସିବା ପାଇଁ ଫଟୋଠ ତ ଭଲ ମନ୍ଦିର ଭିତରକୁ
ନା ନା ସେ ଯୋଉ ରଜାଗଡ
ନା ରଜ ଘର ସେଟା ସେପଟେ ଛାଡୁ ନଥିଲେ କ
ଘରେଠ ବା ଟିକେଟ ହେଇଛି ବୋଲି କହୁଛନ୍ତି ସମସ୍ତେ
ସେ ତବେ ତ ଛାଡୁ ନଥିଲେ ଆମେ ସେଥିପାଇଁ ଖାଲି ଜଗନ୍ନାଥଙ୍କ ଦର୍ଶନ କରିଦେଥିଲୁ ବଡ ପଡିଯିବ ବୋଲି ଦର୍ଶନ କରିଦେଇକି ଭାଇ ୁରୀଟା ଫଟୋ ଫଟ ଦଟା ଉଠେଇଦେଲ ପଳ ଆସ
ହଁ ଆଉ ସେ ଆଗର ଯେ ଭଳିଆ ଫିଲ୍ ଆସୁନି ନା କି
ଆଗରୁ ରଜ ନାଚଟ ଆଗରୁ କେତେ ସୁନ୍ଦର ଲାଗେ
ସକାଳୁ ଉଠିକି ଗାଧୋଇ ପାଧେଇ ମାନେ ସକାଳୁ
ଉତ୍କାଳୁ ମାନେ ସେଇ ଗୋଟ ଡ୍ରେସ ହିଁଉ ଗୋଟ ଡେସ ରେ ବି ଆମେ ଗୋେ ଡ୍ରେସ ଧକି ଆଣି ଶୁଖେଇ ଦେଇକି ତାପରେିନେ ପିନ୍ଧଉଥିଲେ ମେ ଯେତେବେଳେ ଛୋଟ ଥିଲେ ହ ଏବେ ପାଞ୍ଚ ଛଅଟା ଡ୍ରେସ ଥକିବ ସେ ମଜା ନଁ
ମଜା ଲାଗୁନି ଗୋଟିଏ ନୂଆ ଡ୍ରେସ ବଢିଆ ଭାଇ ନୂଆ ଡ୍ରେସ ହେଇଛି ନୂଆ ଡ୍ରେସ ହେଇଛି
ଚପଲ ହେଇଛି ଟିକିଲି ହେଇଛି ମେହେନ୍ଦୀ ଲଗେଇଛନ୍ତି ଅଳଦା ଲଗେଇଛନ୍ତି
ତାପରେ ପୁଣି ସକାଳୁ ସକାଳୁ ପୁଣି ପୋଡ ପିଠା
ହ କେତେ ପ୍ରକାର ପିଠା ମା କରିଥିବେ ପୋଡ ପିଠା ପଟା ଆ ଯୋଉ କାକଡା ପିଧା
ହଁ ଆଉ ତା ସହିତ ମଟର ଆଳୁ ଗୁଗୁନି
ନଁଟନ
ଏବେ ଆଉ ସି ଚା ନାହିଁ
ଏବେ ବାସ ଆସିବେ ଯିଏ ଯୁଆଡେ କାମ ଧନ୍ଦା କାମରେ ଯାଇଥ
ସବୁ ଏବେ ତ କାମରେ ପଳଉଛନ୍ତି ଘରେ କେହି ରଜ ପାଇଁ କେହି ଆସୁନାହାନ୍ତି
କର୍ମଟାକୁ ମହତ୍ଵ ଦଉଛନ୍ତି ହଁ ଦବା ବି କଥା
କିନ୍ତୁ ରଜରେ ତ ରଜ ଯାହାହଲେ ବୁଲାବୁଲି ଯେମିତି ରଜ ଆଗରୁ ଗାଁ ରେ ଗାଁ ରେ ତ ଫିଲ୍ ହଉଛି
ହଁ ଯାହା ପିଲଲେ ଗାଁରେ ଅଛି କଣ ମନା କନ ଗାଁରେ ଅ ଅଛି ତା ବୋଲି ଆଗ ପରୁରିକା ଯେମିତି ଗାଁରେ ରୁହେ ସେମିତି ବି ଏବେ ଗାଁରେ ହଉନି
ନାଇଁ ଆଗରୁ ଯେମିତି ଗାଁରେ ସବୁ ସବୁଠି ଦୋଳି ଲାଗିଥାଏ ସବୁଠି ବଟ୍ ଏବେ ଆଉ ସବୁଠି ତ ଦୋଳି ଲାଗୁନି କିଛି କିଛି ଜାଗାରେ ଲାଗୁଛି ଏବେ ହଉଛି ବି ଯୋଉ ରଜ ଉତ୍ସବ ହଉଛି ସବୁଠି
ହଁ ଏବେ ମୋ ସ ଗୋଟେ ରଜ ଅ ଗୋଟେ ଗଦଉଛନ୍ତି ମାନେ ସବୁ ପ୍ରକାର ଦୋଳି ପକେଇ ଦଉଛନ୍ତି
ହୁଁ ଗାଁ ମାନଙ୍କରେ ହଉଛି ଆଉ ରଜରେ ପାନ ଖାଇଥିଲ ନା।
ହଁ ଖାଇଥିଲି ହେଲେ ସେ ପାନ ଟା ଆଉ ଟେଷ୍ଟ ଲାଗୁନି। ଚୁନ ତ ପଡୁନି ଖାଲି ମିଠା ଏଇସବୁ ଆଉ ଚୁନତ କେବେ ଲଗଉନାହାନ୍ତି।
ମୋର ବିଷୟ ମୁଁ ରଜରେ ଟୋଟାଲ ପାନ ହିଁ ଖାଇନି ଏଥରକ।
ଖାଇଥିଲି।
ପାନ ସିନା ଖାଇଥିଲେ କଣ ହେଇଥାନ୍ତା ପାନ ତ ଖାଇଲେନି। ସେ ଭାଇ ଜଣେ ନେଇକି ଆସିଥିଲେ ଯେ ଆଉ କୁଆଡେ ତ ଯାଇନି ଫାଷ୍ଟ ରଜ ଦିନ ବି ଘରେ ଥିଲି। ଖାଇ ପିଇକି ଶୋଇ ପଡିଥିଲି ସେ ସେକେଣ୍ଡ ରଜ ଦିନ ଆମର ସେଠି ମନ୍ଦିରରେ ହଉଥିଲା ସଂକ୍ରାନ୍ତି ହଉଥିଲା। ସେଠି ଭୋଜି ହଉଥିଲା ଅରୁଆ ଡାଲମା ମୁଁ ସେଠି ସଖାଳୁଥିଲି।
ସଂକ୍ରାନ୍ତିରେ କି ମନ୍ଦିର?
ଧୀରେ କଥା କ ତୁ ଯେତେବେଳେ ଗପିବୁ ଯଦି ତ କଥାରେ ଯାଇ ନ ଗପିବି ମତେ କହିବୁ।
ସଂକ୍ରାନ୍ତିରେ କି କି ଠାକୁର ସେଠି?
ସଂକରାନ୍ତି ରେ ସଂକ୍ରାନ୍ତିରେ ନା ନା ଆମ ଯୋଉ ହୁକେଶ୍ଵର ବାବା ଯିଏ ତାଙ୍କରି କତିରେ ହଉଥିଲା।
ଅ ହୋ। ଅରୁଆ ଡଲମା।
ଅରୁଆ ନା ଖାଲି ଅରୁଆ ଡାଲମା ଆଉ ଖଟା।
ଆଃ ସେତିକି ତ ଟେଷ୍ଟ ଆଉ ସେତିକି ଯୋଉ ସ୍ଵାଦ ଆଃ।
ତୁଲାଇକି ଗୋଟେ ଭୋଜି ଭଳିଆ କରିଥିଲୁ ଗାଁ ସାରା ଲୋକ ଗାଁ ସାରା ଲୋକ ନୁହଁ ଏଇ ପଚାଶ ଷାଠିଏ ଜଣ ଭଳିଆ ଖାଇଥିଲେ ଆଉ।
ଅହୋ।
ମୁଁ ମୋର ତା ପୂର୍ବ ଦିନ ଆସିକି ନେଇକି ଯାଇଥିଲି ବଜାରରୁ ପରିବା ସବୁ ନେଇକି ଯାଇଥିଲି। ତାପରେ କିଣିକି ସେଠି ଆମେ ଭୋଗ ଫୋଗ କରିଥିଲୁ ତାପରେ ଅରୁଆ ଡାଲମା ରୋଷେଇ କରିଥିଲୁ। ସମସ୍ତେ ଖାଇଲେ ମିଶିକି ଆଉ ଗୋଟେ ସେଦିନ।
ଥିଲେ।
ନା ନା ରୋଷେଇଆ ନୁହଁ ଆମେ କରିଥିଲୁ ମୁଁ ଆଉ ମୋ ଭଉଣୀ ଆଉ ଜଣେ ଭାଇ
ତାହାଲେ ତ ଭଲ ମଜା ଲାଗିଥିବ।
ହୁଁ ପୁରା ବହୁତ ସେଇଦିନ ଟିକେ ଭଲ ଲାଗିଲା ସମସ୍ତେ ଯେହେତୁ ଟିକେ ଇଏ କରିଥିଲେ ଭଲ ଲାଗିଲା।
ହୁଁ ହୁଁ। ପୁରୀ କେତେଥର ଯାଇଚ?
ପୁରୀ ମୁଁ ପୁରୀ ଯାଇଚି ମାତ୍ର ତିନିଥର।
ତିନିଥର।
ତିନିଥର ପୁରୀ ଯାଇଛି।
କୋଆଡେ କୋଆଡେ କୋଣାର୍କ ବି ବୁଲିଚ ନା ଖାଲି ପୁରୀ?
କୋଣାର୍କ ମୁଁ ଟୋଟାଲି ବି ଯାଇନି ମୁଁ ଖାଲି ପୁରୀ ଆଉ ବିର ଯୋଉ କଣ ସମୁଦ୍ର ଆଉ ମାଉସୀ ମା ମନ୍ଦିର ଏତିକି ଯାଇଛି ଆଉ ନରେନ୍ଦ୍ର ପୋଖରୀ।
ଆଉ ମାତା ମଠ ହେରିକା।
ମାତା ମଠ ହରିକା ବି ଯାଇନି। ମୁଁ କେବେ ରହିନି ନା ମୁଁ ଖାଲି ଯାଏ ଦି ଦିନି ଦି ଦିନ ଭିତରେ ପଳେଇ ଆସେ।
ଉଁ।
ମାତା ମଠ କୋଉଁଠି କି?
ମାତା ମଠ ସେଇ ପୁରୀରେ ବାର ତେର କିଲୋମିଟର ହବ। ମାନେ ସମୁଦ୍ର କୂଳରୁ ବାର ତେର କିଲୋମିଟର ହବ ହଁ। ଦଶ ବାର କିିଲୋମିଟର ହଁ। ହୁଁ ଭ ମାନେ ତା ଭିତରେ ସବୁ ଦେବାଦେବୀଙ୍କର ଅ ମୂର୍ତ୍ତି ହେଇଛି ଆଉ ଗୋଟେ ପୋଖରୀ ଟାଇପ ର ରହିଛି ମାଛ ବି ଅଛି। ହନୁମାନଙ୍କର ବହୁତ ବଡ ମୂ ଏଠି ବି କରାଯାଇଛି ସେଇଠି ଆଉ କୃଷ୍ଣଙ୍କ ଲୀ କୃଷ୍ଣଙ୍କର ହଁ ଯେମିତି ଜଙ୍ଗଲରେ ସେ ମୂର୍ତ୍ତି ହେରିକା ସବୁ ଥିଲେ। ଲୀଳା କରୁଥିଲେ ସବୁ ଦାସୀ ଦାସୀ ମାନଙ୍କ ସହିତ ଝୁ ଖେଳୁଥିଲେ ଝୁଲୁଥିଲେ ସେ ସେଇ ଟାଇପ ର ବି ତା ଭିତରେ ଅଛି ଦେଖିବ ବଢିଆ ଲାଗିବ।
ଦେଖିିବା ଏଇଥର କ ପୁରୀ ଗଲେ ଭାବୁଛି ରହିକି ଆସିକି ବୁଲିକି
ହଁ ପୁରୀରେ ଯିବୁ ଉ ଆଉ ଆସିବୁ ତାହେଲେ ଦେଖିପାରିବନି ମାନେ ଖାଲି ଜଗନାଥ ଦର୍ଶନ କରିବ ପଳେଇ ଆସିବ। ଯଦି ରହିବ ସେଠି ବହୁତ ସାରା ଏବେ ଗୋଟେ ରାମ ମନ୍ଦିର ହେଇଛି।
ିକ ହଁ ହଁ ଏବେ ଗୋଟେ ରାମ ମନ୍ଦିର ହେଇନି ସେଟା ଗୋଟେ ଯୋଉ ପ ମାନେ ଗୋଟେ କୋଉଥିରେ ତିଆରି ହେଇଛି ମାନେ ଏଥିରେ କାହିଁକି ନା ସେଟା ବର୍ଷାରେ ବା ଭାଙ୍ଗି ଯାଇଥିଲା। ହାଲୋ ହ୍ୟାଲୋ।
ହୁଁ।
ସେଟା ରାମ ମନ୍ଦିର ହେଇନି ସେଟା ଯୋଉ ଗୋଟେ କୋଉଥିରେ ତିଆରି ହେଇଥିଲା ସେଇଥିରେ ସେମାନେ କରାହେଇଛି ସେଟା କିଛି ଦିନ ପାଇଁ ଥିଲା। ଏବେ ଆଉ ଅଛି କି ନାଇଁ କେଜାଣି?
ହଁ ଅଛି ବା ଖାଲି ଯୋଉ ବର୍ଷା ଯୋଉରେ ହେଲା କିଛିଟା ତାର ମାନେ ଭାଙ୍ଗି ଯାଇଛି। ଚିନେରେ କଣ କ କରିଦେଇଛନ୍ତି ଯାଉଛନ୍ତି ତ ଲୋକ ହେଇଯୋଉ ଅନଲାଇନ୍ ରେ ସୋସିଆଲ ମିଡିଆରେ ସବୁ ଛାଡୁଛନ୍ତି ତ।
ହଁ ଏବେ ତ ସବୁ ସେଇୟା ହେଇଗଲାଣି ଖାଲି ସୋସିଆଲ ମିଡିଆରେ ଭାଇରାଲ ହଉଛି ଆଉ ଲୋକେସନ ସବୁ।
ସେଇଥିରେ ହିଁ ଦେଖିକି ଲୋକ ସବୁ ଯାଉଛନ୍ତି। ଓ ଆମର ଯୋଉ ବ ବରୀଟରେ ଅଛି କେଦାରନାଥ ଟେମ୍ପଲ ଯୋଉ ନୂଆଟେ ହେଇଛି।
ମିିନି କେଦାରନାଥ।
ହ ମିନିି କେଦାରନାଥ।
ହଁ ସେଠିକି ବି ମୁଁ ଯାଇନି। ନା ମୁଁ ଆର ବର୍ଷ ରଜେ ଯାଇନି କି ଏ ବର୍ଷ ରଜେ ଯାଇନି ଯଦି ଦେଖିବା ଫାଙ୍କା ଦିନରେ ଯିବି। କାହିଁକି ନା ସେଠି ଭିଡ ହଉଛି ନା ଏଇ ଯୋଉ ପର୍ବ ପର୍ବରେ।
ଆଉ ପର୍ବ ପର୍ବାଣୀ ରେ ସେଇଟି ପ୍ରବଳ ରେଟ୍।
ଆମେ ସେଇ ଫାଙ୍କାରେ କେତେବେଳେ ଯିବି ଆଉ ବୁଲିକି ଆସିବି ଯାଇକି।
ପଳେଇ ଆସିବି କାରଣ କହିଲ ଗାଁ ମଝିରେ ହିଁ ସେଇଟା କରଛନ୍ତି।
ହଁ ବିଲ ମଝିରେ।
ହଁ ସରି ବିଲ ମଝିରେ ହିଁ ସେଟା ହେଇଛି।
ହଁ ଯିବା ଆଉ। ତମେ ଯାଇକି ବୁଲିକି ଆଇଲଣିି ସେଇଠୁ।
ହୁଁ।
ହଁ।
ହୁଁ।
ତମେ ଯାଇକି ବୁଲିକି ଆଇଲଣି ସେଠୁ।
ନା ମୁଁ ଯାଇନି ବାସ୍ ଦେଖିଥିଲି ଯେ ସବୁ ଭିଡିଓ ଫିଡିଓ ସବୁ ଛାଡୁଛନ୍ତି। ହଁ ସୋସିଆଲ ମିଡିଆରେ ବାସ୍ ସେତିକି।
ତମେ ତାହେଲେ ଯାଉନ କହିଁକି?
ଦେଖିବା ଯିବା ଆଉ ହଉ ରଖୁଛି। ଅ ରଖ